ହ୍ୟାଲୋ
ରାଧେ ରାଧେ
ଆ ଜୟ ଶ୍ରୀରାମ ଦୋସ୍ତ ଆଉ ଆପଣ ଏବେ କଣ ଖାଇସାରିଲେଣି।
ହଁ ଖାଇକି ଶୋଇବା ପାଇଁ ଆସିଲି ଆଉ-
ହୁଁ ହୁଁ ଦେଖନ୍ତୁ ଆ ମୋ ଏଇଠି ଗୋଟେ ଭୋଜି ଥିଲା ମୁଁ ଏବେ ଯାଇଥିଲି ଖାଇବାକୁ ସେଠି- ଆ ଯେମିତି କିି ଭାତ, ଡାଲି, ଆଉ ଖଟା, ପୋଟଳ ବେସନ, ଆଉ ଛେନା ତରକାରୀ- ଆଉ ଚିପ୍ସ ହେଇଥିଲା ଆଉ ଦହି ବି ଦହିବରା ବି ଦଉଥିଲେ ଗୋଟେ ଗୋଟେ-
ଆପଣଙ୍କର କଣ କଟକ ସାଇଡ କିଲୋ କରୁଛି ଆପଣ-
ହଁ ହଁ ଆଜ୍ଞା ଆଜ୍ଞା ଏଠି ଗୋଟେ ବାହାଘର ହଉଥିଲା ଆମ-
ଆଉ ମୁଁ ଶୁଣିଛି ବେଶୀ ବେସନ ତରକାରୀ ଫେମସ ନା ମ- ତାଙ୍କର ପ୍ରତ୍ୟେକ ବାହାଘର ହଉ କି ମୃତ ଘର ହଉ, କି ବ୍ରତଘର ହଉ ସବୁଥିରେ ବେସନ ତରକାରୀ ଟା ମାନେ ଥାଏ।
ଆଜ୍ଞା ଆଜ୍ଞା ଆପଣ କୋଉ ସାଇଡ ରୁ କହୁଥିଲେ କହିଲେ।
ମୁଁ ବଲାଙ୍ଗିର ସାଇଡ ରୁ କହୁଥିଲି।
ଆହୋ ଭଲ ଭଲ ଆପଣ ଏମତି ବାହାଘରେ ଭୋଜି ଦିଆ ହୁଏ ତ ଆମର ଏଠି ଯେମିତି ବାହାଘରେ ଭୋଜି ଦିଆ ହଉଛି।
ଆମର ବି ବାହାଘର ଭୋଜି ଦିଆ ହୁଏ।
ହୁଁ ହୁଁ। ଆପଣ ଆପଣ ସେଠି କଣ ଝିଅ ଝିଅ ସେଠି ପୁଅ ଯାଏ ନା ପୁଅଠିକି ଝିଅ ଯାଆନ୍ତି। ବାହା ହେଲେ
ନାଇଁ ଆଗରୁ ତ ତୋଳା କନିଆ ହଉଥିଲା ପୁଅ ଘର ଠିକି ଝିଅ ଯାଉଥିଲା। ମାନେ ପୁଅ ଘର ଗାଡି ପଠେଇକି ନେଇକି ବାହାଘର କରୁଥିଲେ ପୁଅ ଘରେ- କିନ୍ତୁ ଏବେ ତ ଯୁଗ ବଦଳିଲାଣି ନା ଏବେ- ଯୋଉ ରୀତିନୀତି ଚାଲିଛି ଯେମିତି ପୁଅ? ବର ହେଇକି ବରଯାତ୍ରୀ ନେଇକି ଝିଅ ଘରକୁ ଆସିକି- ବାହାଘର ହଉଛି ଝିଅ ଘରେ ତାପରେ ଭୋଜି ଭାତ ହେଇକି ଖାଇକି ଯାଉଛି ସେମିତି ହିଁ ହଉଛି।
ନାଇଁ ନାଇଁ ଦେଖନ୍ତୁ ମୁଁ କହୁଥିଲି କି ଦେଖନ୍ତୁ। ହଁ ବୁଝିପାରୁଛ ଯେମିତି- ଅ ଗୋଟେ ଝିଅ ବାହା ହେଲେ ଝିଅ ଘରେ ବି ଝିଅର ପୁଅ ପୁଅ ଜଇଁ ପୁଅ ହେଇ ରହୁଛନ୍ତି ସେମିତି ଆପଣ ସେମିତି- ଅଛି କି କିଛି-
ନାଇଁ ଘର ଯୋୟନ୍ କଥା କହୁଛନ୍ତି। ତ ନାଇଁ ସେମିତି ତ- ହଁ ନାହିଁ ସେମିତି କୁଆଡେ ସିଷ୍ଟମ ନାହିଁ ଯାହାର ଇଚ୍ଛା ହେଲା। ଯିଏ ଘର ଯୋୟାନ ହେଇକି ରହିବ। ତାର ଯୋଉ ଝିଅ ଘରେ ପୁଅ ମାନେ ନାହାନ୍ତି ଭାଇ ଭାଇ ଆଉ କେହି ନାହାନ୍ତି। କି ବାପା ମାଙ୍କୁ ପଚାରିବା ପାଇଁ ଯୋଉ ପୁଅ ଦିଟା ପୁଅ ହେଇଥିବେ ଯହି ଚାହିଁବ ଗୋଟେ ପୁଅ ବାହା ହେଇକି ଯିଏ ଯାଇକି ରହିବ ଘରେ। ଜୋୟାଁ ହେଇକି ସେମାନେ ଯାଇକି ରହିପାରିବେ ସେମିତି ସିଷ୍ଟମ କୋଉଠି ନାହିଁ ଯେ ଘର ଜୋୟାଁ ହେଇକି ଯାଇକି ରହିବ ସେଇଟା ନିଜସ୍ଵ କରେ ମାନେ ଇଏ କରେ ଆଉ।
ଆପଣ ଉଣେଇଶହ ଅନେଶ୍ୱତ ବାତ୍ୟା ଦେଖିଛନ୍ତି?
ହଁ ଦେଖିଛି ମାନେ ମନେ ଅଛି।
ବହୁତ ଛୋଟ ହେଇଥିବେ ବୋଧେ ଆଉ।
ଆ ବହୁତ ଛୋଟ ହେଇଥିଲି।
ଆପଣ ଜାଣିଛନ୍ତି ବାତ୍ୟାରେ କେତେ କ୍ଷତି ହୁଏ ଆମର? ହୁଁ ତଥାପି ଆମ ଓଡିଶାରେ ସେଥିରେ ସେତେବେଳେ କେତେ କ୍ଷତି ହେଇଥିଲା ଜାଣିଛନ୍ତି?
ହଁ ଓଡିଶାରେ ତ ବହୁତ କ୍ଷତି ହେଇଥିଲା। ମାନେ ସେତେବେଳେ ସମୟର କଥା ତ ମନେ ନାହିଁ ବହିରେ ପଢିଛୁ ଶୁଣିଛୁ
ହୁଁ ହୁଁ। ହଁ ତ ଆପଣ ଆପଣଙ୍କ ନଜରରେ ବାତ୍ୟାରେ କେତେ କଣ କ୍ଷତି ଫସଲ କି ଆମର ଯେମିତି ଆମ ଯେ କୌଣସି ଜନଗହଳି ଉପରେ କେତେ କଣ ପ୍ରଭାବ ପଡେ ବାତ୍ୟା ତେର ଟିକିଏ ତା ବିଷୟରେ ବର୍ଣନା କରିବେ
ତ ଏତେ ରାସ୍ତାଘାଟର ସୁବିଧା ନଥିଲା ମାନେ ଲୋକମାନେ କି ଛି ସେମିତି ସୁବିଧା ମାନେ ପାଉନଥିଲେ। ସେତେବେଳେ କଣ ନଈ ବଡି ବାତ୍ୟା ହେଲେ ନଈ ବଢି ହେଇଯାଏ ବନ୍ଧ ଭାଙ୍ଗି କି ଗାଁ ଭିତରେ ପାଣି ପଶିଯାଏ ଲୋକମାନେ କଣ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ମାନେ ସାପ ବେଙ୍ଗ ଜନ୍ ଏ ସାପ ବେଙ୍ଗ ଏମାନେ ସବୁ ଉଠି ଆସନ୍ତି। ପାଣି ପଶିଲା ଦ୍ଵାରା କଣ କହିଲେ?
ସେପଟେ ତ ନଈ ବଢି ହୁଏ ମୁଁ ବାତ୍ୟା ବିଷୟରେ ପଚାରଛିି
ବାତ୍ୟା ହେଲେ ବି ନଈ ବଢି ହେଇଯାଏ ନା ବାତ୍ୟା ପରେ ପରେ ନଈ ବଢି ହେଇଯାଏ। ଆଉ ବାତ୍ୟାରେ ତ ବାତ୍ୟା ପବନରେ ସବୁ ଭାଙ୍ଗି ଯାଇଥାଏ ଗଛ ଭରିକା ଭାଙ୍ଗିଯାଏ କରେନ୍ ଗୋଟେ ତ ବହୁତ ସେତେବେଳେ ତ ଏତେ ବିଜୁଳି ବି ନ ଥିଲା ସୁବିଧା। ତଥାପି କିରୋସିନୀ ସେ ମହମବତି ଜଳିବାରେ ବି ଅସ୍ ଅସୁବିଧା ହୁଏ କାରଣ ପବନ ଏତେ ଜୋର ସେ ହୁଏ କିରୋସିନି ବି କୋଉଠୁ ଆଣିବୁ କଷ୍ଟକର ହୁଏ।
ହୁଁ ହୁଁ ମୁଁ କୁଆଡେ ଶୁଣିଛି ବାତ୍ୟାରେ ଦି ମାସ ଲାଇନ ପଳେଇଥିଲା ଉଣେଇଶ ଅନେଶୋତ ବାତ୍ୟାରେ।
ହଁ ହଁ।
ହୁଁ। ଆମର ମୁଁ ଆମ ଏଠି କୁଆଡେ ବହୁତ ସେତେବେଳେ ଏତେ ଘର ନଥିଲା ତ ସେ କାଁ ଫାଁ ଗାଁ ରେ ଘର ଥିଲା ତ
ଯାହାର କୋଠା ଘର ଥିଲା ନହେଲେ ବାତ୍ୟା ଘର ଥିଲା ସେଠିକି ସବୁ ଲୋକ ଯାଇକି ଗୋ
ହୁଁ ହୁଁ। ଆଉ ବହୁତ ଲୋକ ଲୋକ ମରି ଯାଇଛନ୍ତି ଏମିତି ପବନ ହେଇଛି ତ କେହି ଯାଇପାରିନାହାନ୍ତି ତ ଗୋଟେ ଜାଗାରେ ରହିକି ମରି ଯାଇଛନ୍ତି। ବାତ୍ୟାରେ ଉଡିକିନା କିଏ କୁଆଡେ ପଳେଇଛନ୍ତି ଏତେ ଦୂର ପବନ ହେଇଛି।
ମୋ କାନ୍ଥ ପଡିକି ମାନେ ଗାଈ ଗୋରୁ ବି ମରିଛନ୍ତି।
ହୁଁ। ୟୁଟ୍ୟୁବରେ ଦେଖିଥିଲି ବାତ୍ୟାର
ତେବେଳେ ମାଟି କାନ୍ଥ ଥିଲା ନା ଏତେ ଛାତ ଘର କାହାର ନଥିଲା।
ହୁଁ।
ଖ ପଡିକି କାହା ଉପରେ ଆଜବେଷ୍ଟ ପଡିକି ଗଛ ପଡିକି କେତେ କିଏ ମ।
ଦେଖନ୍ତୁ, ମୁଁ ଜଣ ଜଣକ ଯେମିତି ଜଣେ ଜଣେ ଇଣ୍ଟରଭିୟୁ ଦିଅନ୍ତି ସେଇ ଭଳି ଗୋଟେ। ବୁଢୀ ଲୋକ ଇଣ୍ଟରଭି୍ୟୁ ଦଉଥିଲା କି। ସେତେ ବେଳର କଥା ଏବେବି ସେ ଭାବିଲେ ସିଏ କୁଆଡେ ତାଙ୍କେ ଥରି ଉଠନ୍ତି କୁଆଡେ। ଏଭଳି ଭୟାନକ ଭାବରେ ହେଇଥିଲା ତ ମୁଁ ଭାବୁଚି ବାତ୍ୟାଟା। ଏଭଳି, ହଉ କିଛି ନାହିଁ କିନ୍ତୁ ଉଣେଇଶ ଅନେଶୋତ ଭଳିଆ ବାତ୍ୟା ନ ହଉ। ବୁଝିପାରୁଚନ୍ତି।
ସରକାର ସବୁୁର ସୁବିଧା କରିସାଇଲେଣି। ସବୁ ଗ୍ରାମ ମାନଙ୍କରେ ଗୋଟେ ଗୋଟେ ବାତ୍ୟା ର ଆଶ୍ରୟ ସ୍ଥଳୀ କରିଚନ୍ତି।
ହୁଁ।
ଆଉ ଅସୁବିଧା ହଉନି, ବିଜୁଳିର ସମସ୍ୟା ଆଉ ଆଗ ପରି ନାହିଁ। ଗାଁ ଗାଁ କୁ ବିଜୁଳି ଯୋଗେଇଚନ୍ତି, ତ ବାତ୍ୟା ହେଲେ ଯୋଉ ପାଣିର। ଅସୁବିଧା ହୁଏ, ସେ ପାଣିର ଅସୁବିଧା ବି ଆଉ ନାହିଁ ପ୍ରତି ଗ୍ରାମ। ପାଣି ବି ସୁବିଧା କଲେଣି।
କିନ୍ତୁ ବାତ୍ୟାର ପ୍ରଭାବ ଅଧିକା ଚାଷୀ ଉପରେ ପକାଏ, ଏଇଟା ଜାଣିଚନ୍ତି ନା ନାହିଁ?
ହଁ।
ତ ବହୁତ୍ ଚାଷୀ ମରି ବି ଯାଆନ୍ତି ତାଙ୍କର ଲୋନରେ ଆଣିଥାନ୍ତି ପଇସା। ଯାହା ଫଳରେ ଯଦି ଫସଲ ଲ ନଷ୍ଟ ହୁଏ। ନଷ୍ଟ ହେଇଥିବାରୁ ସିଏ। ଲୋନ ନ ସୁୁଝି ପାରି ମରିଯାଆନ୍ତି, ସିନା ଏବେ ସିନା ବହୁତ ସିଏ। କିଷାନ, କି ବହୁତ୍ ଜିନିଷ ଆଇଲାଣି କିନ୍ତୁ। ଆଗୁରୁ ଏତେ ସୁବିଧା ନଥିଲା ଜାଣିଚନ୍ତି, ତ ବହୁତ୍ ଲୋକ ଏଇ। ଚାଷ ନାଗି ମରି ଯାଆନ୍ତି, ନଈ ବଢ଼ିରେ ବହୁତ ପନିପରିବା ପଚି ଯାଏ। ଅ ତ ଲ ଲକ୍ଷାଧିକ। ଲସ୍ ହୁଏ ତ ଯାହା ଫଳରେ। ଯାହା ଫଳରେ ଏ ଯୋଉ ଆସେ ମୂଲ୍ୟ ବୃଦ୍ଧି ଯୋଉ ହୁଏ ଯେମିତି। ଅ ପୋଟଳ କିଲ ଏବେ ଅ। ଟଙ୍କା, ମୂଲ୍ୟ ବୃଦ୍ଧି ବୁଝିପାରୁଚିନ୍ତି ଇଂଲିଶରେ କଣ ଇନଫ୍ଲେସନ କହନ୍ତି। ସେଇଟା ଓଡିଆରେ କଣ କୁହାଯାଏ ମୁଁ ଜାଣିନି ମତେ ଲାଗୁଚି ମୂଲ୍ୟ ବୃଦ୍ଧି ବୋଧେ। କଣ କରୁଚ, ହୁଁ। ତ।
ଦରଦାମ ତ ବଢିଯାଏ ପନିପରିବାର। ପନିପରିବା ର ଦରଦ୍ରାମ ସବୁ ବଢିଯାଏ ଆଉ।
ହୁଁ। ତ ମୁଁ ହାଟକୁ ଯାଇଚି ଜାଣିଚି, ଆପଣ କେବେ ହାଟୁକୁ ଯାଇଚନ୍ତି?
ହଁ।
ଆଜ୍ଞା।
ହଁ ଯାଇଚି।
ହୁଁ, ତ ଆପଣ କେବେ ଯାଇଥିବେ ଜାଣି।
ଆଗୁରୁ ତ ଝିଅ ମାନେ। ହାଟ ବାଟ କରୁନଥିଲେ କି ଯାଉନଥିଲେ ଆଉ ଆଜିକାଲି ଆଧୁନିକ। ଯୁଗରେ ତ ସବୁ ଝିଅ ପୁଅ ସମାନ ହେଇଗଲେଣି। ସମସ୍ତେ ହାଟ। କରିବାକୁ ଗଲେଣି ଆଉ। ପୁଅମାନଙ୍କ ଉପରେ ମାନେ ପ୍ରେସର। ମାନେ କଣ ଇଏଟା ନ ଆସୁ ଯେମିତି। ପୁଅ ମାନେ କଷ୍ଟ ନ ପାଆନ୍ତୁ, ଝିଅ ମାନେ ବି ଅଧା ଦାୟି। ତ ବହନ କରି ନଉଛନ୍ତି ଆଉ।
ସେ କଥା ନୁହଁ ଝିଅ ମାନେ ବି ଚାହୁଁଛନ୍ତି ନିଜେ ସ୍ୱାଧୀନ ହବାକୁ ନିଜ କାମ ନିଜେ କରିବାକୁ। ତ ଅଛି ସେଥି ଲାଗି ନିଜେ କାମ
ହଁ ଅନ୍ୟ ଉପରେ ଆଉ ନିର୍ଭର ଶୀଳ ହଉ ନାହାନ୍ତି ଆଉ।
ହୁଁ। ମୁଁ ଯାଇଥିଲି କୋରାପୁଟ ତ ସେଠି ପ୍ରାୟତଃ ହାଟରେ ବହୁତ ସ୍ତ୍ରୀ ଲୋକ ଥିଲେ। କାଁ ବାଁ ଗୋଟେ ପୁରୁଷ ଲୋକ ଥିଲେ, କିନ୍ତୁ ଅଧିକା ସ୍ତ୍ରୀ ଲୋକ ହିଁ ବିକ୍ରି କରିଥିଲେ। ପୁଅ ପୁଅ ମାନେ ଆ ବୋଧେ ଘର କାମ କରୁଛନ୍ତି କି ଖଟୁଛନ୍ତି କି ଏମାନଙ୍କୁ ବିକ୍ରି କରିବା ପାଇଁ ହାଟରେ ବସେଇ ଦେଉଛନ୍ତି, ମୋତେ ଲାଗୁଛି ଏଇଆ ସିଷ୍ଟମ ହେଇଥିବ। କି ମୁଁ ହାଟରେ କାହିଁ ଚାରି ଘଣ୍ଟା ନଷ୍ଟ କରିବି ସେ ଚାରି ଘଣ୍ଟା ମୁଁ ଖଟିଦେବି ବିଲରେ। ବୁଝିପାରୁଛନ୍ତି ତ ତୁ ଯାହା ତୁ ଯା ହାଟରେ ବିକ୍ରି କର ମାନେ ତାଙ୍କର ବୋଧେ ଭାବନା ଟା ଏଇଟା ରହୁଛି ମୁଁ ଭାବୁଛି।
ହଁ।
ବୁଝିପାରୁଛନ୍ତି କେମିତି ସିଷ୍ଟମ ଟା?
ଆଜ୍ଞା।
ହଁ ଆପଣ ଯିବେ ଯଦି କୋରାପୁଟ ଦେଖିବେ। ବହୁତ ସ୍ତ୍ରୀ ଲୋକ ସେଠି ବିକ୍ରି କରୁଛନ୍ତି। ତ ସେଠି ଆମେ ଯାଇଥିଲୁ ଦେଓମାଳି ବୁଲିଲୁ। ଦେଓମାଳି ଆପଣ କେ ଯାଇଛନ୍ତି?
ଜାଇଛିି।
ଥଣ୍ଡା ଲାଗେ।
ବହୁତ ଥଣ୍ଡା। ବର୍ଷା ଦିନେ ତ ବର୍ଷା ବର୍ଷା ଛାଡେନି ବର୍ଷା ଲାଗି ରହେ ଦିନ ରାତି।
ହୁଁ ଆପଣ କେବେ ବର୍ଷାରେ ହଁ ହଁ ଆପଣ କେବେ ବର୍ଷା ରେ ତିନ୍ତି ତିନ୍ତି ସ୍କୁଲ ଯାଇଛନ୍ତି?
ହଁ ସ୍କୁଲ ଟାଇମ ରେ ବହୁତ ଓଦା ହେଇକି ସ୍କୁଲ ଯାଇଛୁ। ସେତେବେଳେ ମଜା ବି ଅଲଗା ପ୍ରକାର ସେ ସେତେବେଳେ ଓଦା ହେବା ପାଇଁ ବର୍ଷାରେ ବହୁତ ଭଲ ଲାଗେ। କାରଣ ଜର ଥଣ୍ଡା ହେଲେ ଆଉ ସ୍କୁଲ ଯିବା ପାଇଁ ପଡିବନି। କିଛି ଦିନ ପାଠରୁ ଠକିବା ପାଇଁ।
ହୁଁ ଆପଣ ସ୍କୁଲ ବେଳ ମନ ପଡେ?
ହଁ।
ତ ଆପଣ ଚାହୁଁନାନ୍ତି କାହିଁ ପଛକୁ ଯିବାକୁ କେବେ ଚାହାଁନ୍ତିନି, କି ମୁଁ ସେଇ ପଛକୁ ପଳାନ୍ତି।
ମୁଁ କଣ ଦୁନିଆରେ ବୋଧେ ସମସ୍ତେ ଚାହାନ୍ତି ଯେ ଆମେ ଆମ ଜୀବନର ସେ ପିଲା ବେଳକୁ ପଳଉ ପୁଣି ଥରେ।
ହୁଁ ତ ମୁଁ ବି ବହୁତ ମିସ୍ କରେ। ଯେମିତି କି ଆମର ଏବେ ଗୋଟେ ସାର୍ ରିଟାଡ ନେଲେ ଅଁ
ସେଇଟା କେବେ ସମ୍ଭବ ହିଁ ନୁହଁ।
ହୁଁ। ବା ସେ ସେ ଛୋଟ ବେଳର ସେ ସାର୍ଙ୍କୁ ଦେଖିଲେ ବା ସେ ଛୋଟ ବେଳର ସ୍ମୃତି ମନେ ପଡିଯାଏ। ଆଉ ସେ ସ୍କୁଲର କ୍ଲାସମେଟ୍ ଟିକେ ଦେଖିଲେ। ବା ସେ ମନ ପଇଲେ ବି ଖୁସି ଲାଗେ ଜାଣିଛ ନାଇଁ।
ହଁ।
ହଁ ତ ସେଥିଲାଗି ଦେଖନ୍ତୁ ଅ ଗୋଟେ ଦେଖିଥିବେ ଫିଲ୍ମ ସ୍ମାର୍ଟ ଶଙ୍କର ତ ସେ ଚାହେଁ ନା କେବେ ସେ ଯୋଉ ଝିଅ ଟା ଭଲ ପାଉଛି ତା ସ୍ମୃତି ଟା ଭୁଲିବାକୁ ହେଲେ ସେ ଫିଲ୍ମ ଟା ଦେଖିଛନ୍ତି?
ନାଇଁ ନାଇଁ।
ଆ ସେମିତି ସେମତି ଯଦି। ସେମତି ଆମୁକୁ ଯେମତି ପାଷ୍ଟ ମନେ ପକେଇଲେ ଖୁସି ଲାଗେ ଯେମତି ସ୍କୁଲ ବେଳ ସେମତି। ଅ ତମେ ଆମେ କେବେ ବି ଚାହିଁବେନି ଯେ ଆମ ପାଷ୍ଟ ଟା କେବେ ଆମେ ଭୁଲି ଯାଉ ଏଇଟା ମନ ପକେଇ ବେଳର। ଖୁସି ଲାଗେ ତ ଯାହା ହଉ ଭଗବାନ ଆମୁକୁ ଏତିକି ଦେଇଛନ୍ତି ଯେ ଆମର।
ତିକୁ ସାଉଁଟିକି ରଖିବା କଥା କାରଣ ସେଇ ସ୍ମୁ ସେଇଥିପାଇଁ ତ କୁହାଯାଏ ଅତୀତର ସବୁ ସ୍ମୃତିକୁୁ ସାଉଁଟିକି ରଖିବା କଥା। କିଛି କିଛି ସ୍ମୃତି କୁ ଆମେ ଧରିକି ଆଗକୁ ଯାଇପାରିବା ଯେମିତି ଆଉ।
ଏ ଦେଖନ୍ତୁ ଯାହା ଯୋଉ ସ୍ମୃତି କଷ୍ଟ ଦଉଚି ତାକୁ ଭୁଲି ଯାଅ ଯୋଉଟା ଖୁସି ଦେଉଚି ସେଇଟା ମନେ ରଖିବାକୁ ଚେଷ୍ଟା କର। ଗୋଟେ ଗୋଟେ ଲୋ କ କିନ୍ତୁ ଦୁଃଖ ଟାକୁ ଖାଲି ମନେ ରଖନ୍ତି ଖୁସି ଟାକୁ ମନେ ପକାନ୍ତିନି ଖାଲି ଦିନେ। ତାଙ୍କର ସଦାବେଳେ କାନ୍ଦିବାକୁ ଭଲ ଲାଗେ ମତେ ଲାଗେ।
ନାଇଁ ଦୁଃଖ ସୁଖ ତ ଜୀବନରେ ଲାଗିକି ରହିଛି ଏ କାହା ଜୀବନରେ। ଖାଲି ଖୁସି ନାହିଁ କି କାହା ଜୀବନରେ ଖାଲି ଦୁଃଖ ନାହିଁ ଯେମିତି ଅନ୍ଧାର ପରେ ଆଲୋକ ଆସେ।
ସେମିତି ଦୁଃଖ ପରେ ବି ସୁଖ ଆସେ ସୁଖ ପରେ ବି ଦୁଃଖ ଆସେ ସବୁକୁ ଧରିକି। ଚାଲିବାଟା ହିଁ ଭଲ।
ହଁ ବୁଝିଲି ବୁଝିଲି। ତାଉ ଭଗବାନଙ୍କ ଦୟାରୁ ଆମର ଯାହା କିଛି ଅତୀତର କଥା ମନେ ରହିଯାଉଛି। ଏଇଟା ବହୁତ୍ ଖୁସି ଲାଗୁଛି ଆଉ। ଯୋଉଟା କି ଆମେ ଚାହିଁଲେ ବି ଆଉ ଫେରେଇ ପାରିବାନି ତାକୁ ମନେ ପ ଆପଣ ସ୍କୁଲରେ କେବେ ଡିବେଟ୍ ଦେଇଛନ୍ତି?
ହଁ ମୁଁ ତ ଡିବେଟ୍ ରେ ମୁଁ ମତେ ବହୁତ ପ୍ରାଇଜ୍ ମିଳିଛି ମୁଁ। ସେ ସାର୍ଟିଫିକେଟ ଆଜି ଯାଏଁ ବି ସମ୍ଭାଳିକି ରଖିଛି। ମୁଁ ଡିବେଟ୍ ଦେଇଛି ଆଉ ଯୋଉ ଏସେ କମ୍ପିଟିସନ୍ ହୁଏ ତାକୁ। ଆଉ କଣ ଫ୍ୟାନ୍ସି ଡ୍ରେସ୍।
ମୁଁ ଦେଖନ୍ତୁ ମୁଁ ଫୋନରେ କଥା ହେଇଯାଏ କିନ୍ତୁ ମୁଁ ଡିବେଟ୍ ଦେଲା ବଳେ କାହିଁ ନର୍ଭସ୍ ହେଇଯାଏ। ମତେ ଜଣା ନାହିଁ କାହିଁକି ମୋ ହାର୍ଟ ବିଟ ଏଡେ ଜୋର। ଧରେ ଯେ ମତେ ଲାଗେ ମୁଁ ଆଜି ବେହୋସ୍ ହେଇଯିବି।
ତ ଏସେ କମ୍ପିଟ୍ସନ ଷ୍ଟେଟ ଲେବୁଲରେ ବି ପ୍ରାଇଜ୍ ପାଇଚି। କି ଆଉ କାହା ସାର୍ଟିଫିକେଟ ଆଜି ଯାଏଁବି ମୋ ପାଖରେ ଅଛି।
ହଁ ଭଲ ଯାହା ହଉ ମୋର କିନ୍ତୁ। ମୁଁ ଏମତି ଯେମତି ଖେଳ କୁଦା ଯେମତି ମ୍ୟୁଜିକ୍ ସାଇକଲ୍। ତ ସେଗୁରା ନେଇ ଛୋଟ ମୋଟ ଖେଳ ଆକଟିଙ୍ଗ ବି କରେ କିନ୍ତୁ ଆଗେରେ ଯାଇ କେବେ ଭାଷଣ ଦେଇପାରେ